ହଁ ଙ୍କ କରୁଚନ୍ତି?
ଇଏ ବର୍ଷା ପକଉଥିଲା ତ ଏଠେ ଆସିକି ଘର ବାଡି ଟିକେ ଦେଖୁଥିଲି ଦେଖା କେତେ ବର୍ଷା ହେଉଚି ଏ ବର୍ଷା ବହୁତ କମ ହେଇଚି। ବର୍ଷା ହେଇନି ବର୍ଷା ଟିକେ ହେଇଛି ଏ ଖାଲି ମାଟି ଟିକେ ଓଦା ହେଇଯାଇଚି।
ଓହୋ। ଆମର ଇଆଡେ ଟିକେ ବର୍ଷା ହେଇଯାଇଚି ଭଲକିରି ଟିକେ ହେଲା। ଆଉ ସେଇ ଯୋଉ ଆମେ ବି ଚିନ୍ତା କରୁଥିଲୁ ଯେ ତ ଯୋଉ ଧାନ ଗୁରା ପକେଇଚୁ ହୁଁ ପାଣି ପା ଉଁ ପାଣି ଉଁ ଦେଇକି ଧାନ ଗୁଡା ପକା ହେଇଥିଲା, ଯାହା ହଉ ଉଁ ମା ପାଣି ନ ଶୁଖିବା ପୂର୍ବରୁ ଟିକିଏ ନାକୁ ବର୍ଷା ହେଲା, ଯାହା ଟିକିଏ ତିନ୍ତି ଥିବ। ଟିକେ ନାଗୁରୁ ତା ତଇ ତ ଇଏ ହେଇଥିବ। ଆଉ ଧାନ ଟା ଟିକେ ଗଜା ହେଇଯିବ ବୋଲିକି ଆମେ ସେଇଆ ଚିନ୍ତା କରୁଚୁ ଗଜା ହେଇଯିବ ନିଶ୍ଚୟେ।
ଓ।
ଆଉ ସେଥିପାଇଁ ମୁଁ କହଲି କଣ କେମତି ବର୍ଷା ଟା ହେଲା ବହ ସିଆଡେ ହେଇଚି ନା ନାଇଁ ଭଲ ବର୍ଷା ଆମର ୟାଡେ ଟିକେ ଭଲ ବର୍ଷା ହେ
ନିଅ ଆମର ଭଲ କି ହେଇନି।
ଉଁ।
ଅ ଅଳ୍ପ ଟିକେ ହେଇଛି ଆଉ ହ ଚାଲୁନା କଣ ହଉଛି ଟିକେ କୋଉ ଦିନ କୁଆଡେ
କୋଣାର୍କ ଗୋଟେ ସାଙ୍ଗ ହେଇକି ବୁଲି ଯାଆନ୍ତୁ କ କହୁନା କଣ, ଆଡ୍ରସ ଦଉନା ଆମେ ଫୋନ କରିକି ତମକୁ ଡାକିବୁ ଆଉ ସାଙ୍ଗ ହେଇକି ସବୁ ଗୋଟେ ଗାଡି କରିକି ଯାଆନ୍ତେ ବୁଲି
ହଁ ଯିବା ବୁଲି ଆଉ ଯିବା, ପୁରୀ ଯିବା, କୋଣାର୍କ ତାପରେ ସରକାର ତରଫରୁ ତ ଏଠି ଫ୍ରିରେ ମିଳୁ ତାପରେ ଏଠି ଯୋଉ ଟ୍ରେନ ଆସି ଯିବ, ଏବେ ଏଇଠି ଯୋଉ ଟ୍ରେନ ଚାଲୁଚି ଏ ଟ୍ରେନ ଫ୍ରିରେ ସବୁ ପୁରୀ କୋଣାର୍କ ଅ ଦର୍ଶନ କରିବା ପାଇଁ ସରକାର ତରଫରୁ ଉଁ ଉଁ କୁହା ହେଇଛି। ଯେ ଯଦି ସମସ୍ତେ ସାଙ୍ଗ ହୁଅନ୍ତେ, ଏକାଥରେ ଯାଆନ୍ତେ ପୁରୀ ରଥ ଯାତ୍ରା ଦେଖନ୍ତେ, ଏ ଏ କୋଣାର୍କ ବୁଲନ୍ତେ। ସେଠି ଆଉ ଯୋଉ ଦେବା ଦେବୀ ଅଛନ୍ତି ସବୁ ଦେଖିକିରି ଗୋଟେ ଯୋଡେ ଦିନ ରହନ୍ତେ, ବୁଲି ବୁଲା କିରି ଆସନ୍ତେ ଆଉ।
ହୁଁ ହୁଁ କୋଉଦିନ-କୋଉଦିନ-କୋଉଦିନ-କୋଉଦିନ ଯିବା?
ଏ ଯିବା ରଥ ଯାତ୍ରା ବେଳକୁ ଆଉ, ରଥଯାତ୍ରା ପୂର୍ବରୁ ଯିବା ଯେ ସେଠି ଗୋଟେ ଘର, ଘର ଭଡାରେ ରହିବା। ରହିକି ବୁଲି ବୁଲା କିରି, ସବୁ ଭଲ କିରି ଦେଖି ଦୁଖା କିରି ଉଁ ଉଁ ଆସିବା ଆଉ, ଆମେ ଏ ଆମ ଗ୍ରୁପ ତରଫରୁ ଗଲେ ତ ଆହୁରି ଭଲ ହୁଅନ୍ତା।
ହୁଁ ଯେ -ତମ ଗ୍ରୁପ କେତେ ଜଣ ତମର?
ଆମର ଏଗାର ଜଣ।
ଆମର ଦଶ ଜଣ ଯେ, ଆମର ଏନେ ସେମାନେ ଯାଇନାହାନ୍ତି ଆଉ ଟିକେ କେବେ ଯିବେ? ଯାଇଥିଲେ ଏବେ ଯେ ଆସଛନ୍ତି ଏନ ଆଉ ଯିବେନି ସିଏ। ତ ତମେ ଯଦି ଯିବ, ତମେ ସାଙ୍ଗେ ଟିକେ ଯାଆନ୍ତେ ଆଉ।
ହୁଁ ହୁଁ ଭଲ ଦର୍ଶନୀୟ ଜାଗା ତ ଦେଖନ୍ତେ, ସବୁ ବୁଲି ବୁଲିକି ଦେଖନ୍ତେ, ଭଲ କିରି ଦେଖ ଦେଖନ୍ତେ, ବହୁତ ଦୋକାନ ବାଡ଼ି ପଡିଛି ସବୁ ଦେଖନ୍ତେ, ଯାହା ଯିଏ ଠାକୁରଙ୍କ ଜିନିଷ ଆଣନ୍ତେ। ଭଲକିରି ବୁଲି ବୁଲା କିରି ସେଠି ଠାକୁରଙ୍କ ଭୋଗ ଖାଆନ୍ତେ। ସେଠି ତ ସବୁ ଫ୍ରିରେ ମିଳୁଛି ନା, ସେଠି ବି ରହିବା ପାଇଁ ଙ୍କ ଜାଗା ଉପରୁ ମହଲରେ ଯାଇକି ରହିବ। ହ ରହିକି ଏଠି ଭୋଗ ରାଗ କରନ୍ତେ, ଖାଆନ୍ତେ। ଆସନ୍ତେ ବୁଲିକି ଆଉ ଦେଖିଆ ତମେ ସବୁ ବାହାର କେତେ ଜଣ, ଯିବା ସାଙ୍ଗ ହେଇକି।
ହୁଁ ଉ
ହ ଟ୍ରେନରେ ଗଲେ ଆମକୁ ସୁବିଧା ହବନି, ଟ୍ରେନ କିଏ ଆଣିବ ନ ଆଣିବ, ପୁଣି କେତେବେଳେ ଆସିବ ନ ଆସିବ, ଆମ ତ ଜାଣିନେ ଟାଇମ ନା
ଆଉ ସେଠୁ ଗୋଟେ ଗାଡି କରିଦେଲେ, ସେଇ ଗାଡିରେ ସମସ୍ତେ ଯାଆନ୍ତେ। ବୋଲେ ହଁ ହଉ
ତାରା ତାରିଣୀ ଯାଇଥିଲେ କି? ବ୍ରହ୍ମପୁରର ତାରା ତାରିଣୀ?
ନାଇଁ
ତାରା ତାରିଣୀ ବହୁତ ବଡ ଗୋଟେ ବଡ ଫେମସ ମାନେ ଦେଖିବା ପାଇଁ ବହୁତ ଇଏ, ତାକୁ ପାହାଡ କେମତି କଟା କ ପାହାଡ ଅ କଟା କଟି ହେଇକି କାଟି କାଟି କାଟି କାଟି ପୁରା ଠା ଠାକୁର ଯାଇକି ଉପରେ ପୁରା ଉପରେ ବସିଛନ୍ତି ମା ତାରିଣୀ। ଉପରେ ବସିଚନ୍ତି ବୋହୁତ ଲୋକ ବି ସେଠି ଯାଉଚନ୍ତି। ଆ ମାନେ ସବୁବେଳେ ସକାଳଠୁ ରାତି ବାରଟା ପର୍ଯ୍ୟନ୍ତ ସେଠି କାଲି ଗହଳି ସେଠି ଗହଳି ଠା ଠାକୁରଙ୍କର ଯାହା ତମେ ମାନସିକ କରିବ ଯାହା ଯେମିତି ଯାହା କରିବ ସବୁ ସେଇଠି ତମର ମାନସିକ ପୂରଣ ହବ ସେଥିପାଇଁ ବୋହୁତ ଲୋକ ହଁ ସେଠିକି ଯାଇକି ତାଙ୍କ ମାନସିକ ପୂରଣ ହୋଉଚି ବୋଲି ଭୋଜି ଭାତ କରି ସହ ଛଅ ଲୋକଙ୍କୁ ଖାଇବାକୁ ଦୋଉଚନ୍ତି ସେମାନେ ଖାଇ ପିଇକି ଆସୁଛନ୍ତି ଆମେ ସେଠିକି ଯାଆନ୍ତେ ଟିକେ ଦେଖନ୍ତେ ତାରିଣୀ କି। କୋଉଦିନ ବାହାର ଯିବା।
ଆଉ ଯିବା କୋଉଦିନ ଗୋଟେ ଦେଖିବା ଗୋଟେ ଡେଟ୍ ଫିକ୍ସ କରିକି ଟାଇମ ଦେଖିକି କୋଉଦିନ ଗୋଟେ ଯାଆନ୍ତେ ତାପରେ ତ ବିଲ ବାଡି କାମଟା ଆସିଯିବ ନା। ତାପରେ ଆମେ ଆଉ ଯାଇପାରିବାନି ତେଣୁ ଆ ଭିତରେ ଆମେ ଯିବା ଭାରି। ଯାଇ ଟିକେ ଦେଖିକି ବୁଲି ବୁଲାକି ଆଠ ଦିନି ଖଣ୍ଡେ ରହିି ରହିକି
ମୁଁ କହିଲି ରାତି ପାଇଁ କଣ ପ୍ରୋଗ୍ରାମ ଅଛି?
ରାତି ପାଇଁ କଟିକି ବି ସେଇ ହବ। ହଁ ମାଛ ଆ ମ ହବ ଆ ହ ଅ ହଁ ଆଉ ଦୁଇ ଜଣ ନା ଆଉ ବେଶୀ କିଛି ଆଇଟମ କରିବୁନି ଝିଅ ଝିଅ ହରିକା ଆସିଥିଲେ ସେମାନେ ଗଲେ ସବୁ ବର୍ଷେ ତା ହବା ଆଗରୁ ପହଞ୍ଚି ସବୁ ଗଲେ ଭାରି।
ଆ ହଉ ଆଉ ମା ପୁଅ ଦି ଜଣ ଏଇ ମାଛ ତରକାରୀ ଅଛି। ଭାତ ଅଛି ଏ ବିଶେଷ କିଛି ରୋଷେଇ କରିବାକୁ ଆଜି ପଡିବନି।
ହୁଁ ହୁଁ।
କ୍ଷୀର ଟିକେ ଗରମ କରୁଚି ଏବେ ଚା ଟିକେ କରିବି। ଆଉ ଚା ଟିକେ ପିଇକିରି ଜଳଖିଆ ଟିକେ କଣ ଜଳଖିଆ ଖାଇଲେ ଭଲ ନହେଲା ନାଇଁ। ଆ ଚା ଟିକେ ପିଇ ଦେଇକି ଯିବି ଦେଖିଆ ଯିବି ଆମ ଗାଈ ଦିଟା ରଖିଚି ତାଙ୍କ ପାଖକୁ ଟିକେ ଯିବି। ଗାଈ ଦୁଇଁବି। ଏଇତ ଗୋବର ଗୁଡା ହାଉ ତାକୁ ଗୋଟେ ଏମିତି କରିବି ଗାଇଙ୍କି ଖାଇବାକୁ ଦେବି। ଆଉ।
ହୁଁ। ଆମର ଆଜି ରାତି ପ୍ରୋଗ୍ରାମ ଅଛି ରୁଟି ରୁଟି ଆଉ
ରୁଟି ଆଉ ଭାବୁଚି ସୋଲା
ଉ ହୁଁ
ସୋଲା କରିବି ରୁଟି ଆଉ ସୋଲା। ସୋଲାକୁ କଣ କରିବି ନା ସୋଲାକୁ ଭିଜେଇ ଦେଇକି ଆସିଚି।
ହୁଁ।
ସୋଲା କୁ ଭିଜେଇ ଦେଇକି ଆସିଚି ତାପରେ ସିଏ ଭିଜି ଯାଇଥିବ ଆଉ କଣ କରିବି ନା ଖାଲି ସୋଲା ଆଉ ସେଠି ପିଆଜ ହଁ ତାର ମସଲା ଟା କରିଦେବି ପିଆଜ ରସୁଣ ଅଦା। ତାକୁ ପେଷ୍ଟ କରିଦେବି ଧନିଆ ପତ୍ର ଟିକେ ପକେଇଦେବି। ଆଉ ଟମାଟୋଟେ ପକେଇଦେବି ତାକୁ ପେଷ୍ଟ କରିଦେଇକି ସୋଲାକୁ ଟିକେ ଫାଙ୍କ ସିଝା କରିଦେବି ସୋଲାକୁ ଫାଙ୍କ ସି ସିଝା କରିଦେଲେ ସିଏ ହଉଛି ହୁଁ ପ୍ରେସରରେ ଭ ଗୋଟେ ହୁଇସିଲ ରେ ହବ ବାହାର କରିଦେଇକି ତାପରେ କୁ ମସଲା କୁ କଷିଦେବି। ମସଲା କଷି ଦେଲା ପରେ ଉଁ ତାକୁ ପକେଇଦେବି ସୋଲା ଆଉ ଆଳୁ ପକେଇବିନି ସୋଲା ପକେଇଦେବି। ସୋଲା ପକେଇ ଦେଇକି ତାକୁ କଷିଦେବି। କଷିଲା ପରେ ସିଏ ଫାଙ୍କ ସିଝା ତ ହେଇଛି ଅଳ୍ପ ଟିକେ ପାଣି ଦେଇକି ଅଳ୍ପ ଟିକେ ପାଣି ଦେଇ ଦେଇେକି ସେ ପାଣି ଘୋଡେ଼ଇ ଦେବୀ ଘୋଡେଇ ଦେଲା ପରେ ସିଏ ହେଇଯାଇଥିବ। ତାକୁ ବାହାର କରିକି ରୁଟି ଆଉ ସୋଲା ଆଜି ହୁଁ ଭାବୁଛି ମାଁ ପୁଅ ଦି ଜଣ ଯାକ ଖାଇଦବୁ। ଏ ସିଏ ବି ଯଦି ଚାହିଁବ ଯେ ନାଇଁ ମୁଁ ତ ଭିଜେଇକି ଆସିଛି ନାଇଁ ମାମା ମୁଁ ଆଇଁଷ ଏବେ ଆଣିକି ସିଏ ତାର ଖାଇବ କାରଣ ମୁଁ ଶୁକ୍ରବାର ଖାଏନି।
ହୁଁ ହୁଁ।
ତେଣୁ ସିଏ ଯଦି ଏକା ଖାଇବ ଖାଇବ ମୋର ସୋଲା ତରକାରୀ କରିଦେବି ମୁଁ ଖାଇବି ଆଉ।
କଣ ଦୀକ୍ଷା ନେଇଛ କି?
ହଁ ମୋର ସତ୍ସଙ୍ଗ।
ଓହୋ ଜୟଗୁରୁ।
ଜୟଗୁରୁ।
ଆଉ ଆଉ କଣ କୁହ?
ସେ ଖାଉଛି ଗାଈ ଗୋରୁ ଦିଟା ରଖିଛି ତାଙ୍କ ସେବା ଟିକେ କରୁଛି।
ହୁଁ।
ସନ୍ଧ୍ୟା ହେଲେ ଟିକେ ମୋବାଇଲ ଦେଖି ଦେଖି ଟିକେ ଟାଇମ ଯାଉଛି ଆଉ ମୁଁ ତ ଆଉ କିଛି ଦେଖେନି। କୁଆଡ଼େ ଯାଏନି।
ସେଇ ମୋବାଇଲ ଟିକେ ଦେଖି ଦେଖି ଦିନ ଯାଉଛି ଆଉ।
ହୁଁ ମୋର ତ ଯ ଏବେ ଗଲେ ବାରିରୁ କିଛି ଟିକେ ପନିପରିବା ତୋଳିବି। ତୋଳିକି ଆସିଛନ୍ତି ଦିଟା ଲୋକ ନା ନବା ପାଇଁ। କହୁଛନ୍ତି ଅଧ ଅଧ କେଜିଏ ନେବେ ତ ସେଥିପାଇଁ ବାଇଗଣ ଦିଟା ଜହ୍ନି ଦିଟା କାକୁଡ଼ି। କାକୁଡ଼ି ବି ଭଲ ଫଳ ହେଇଛି କାକୁଡ଼ି ଝୁଡ଼ଙ୍ଗ। ଏମିତି ଏତିକି ତୋଳି ଦେବି ଆଉ ହେରା ଛୋଟ ଛୋଟ ହେଇଛି କଲରା ହେରିକା ଛୋଟ ଛୋଟ ହେଇଛି।
ଓ ହୋ।
ସେଇଟା ଆଉ ଦି ଦିନି ଖଣ୍ଡେ ଯିବ ଟିକେ ବଦହେଇଗଲେ। ଯାଇକି ତାକୁ ତୋଳିବି ଏତିକି ତୋଳିଦେବି ଅଧ ଅଧ କେଜିଏ ଦି ଜଣ ଆସିଛନ୍ତି ତ ଅଢେଇଶ ଲାଖେ। ନେବେ ବୋଲିକି। ଯାଉଛି ଯିବି ବାରିରୁ ଏବେ ଯିବି ବାରିକି ବାରିରେ ତୋଳା ତୁଳି କରିବି ତୋଳା ତୂଳୀ କରିକି ଏଇ କଥା ତୋଳା ତୋଳି କରିକି ରଖିବି ସେମାନେ ଆସିଲେ ନେବେ ଆଉ।
କଣ କଣ ବାଡ଼ିରେ କରିଛ କି?
ବାରିରେ ଭେଣ୍ଡି ହେଇଛି ଉଁ ଆଉ ବାଇଗଣ ଝୁଡ଼ଙ୍ଗ ଆଉ। କଲରା ହେଇଛି ଯେ କଲରା ଛୋଟ ଛୋଟ ହେଇଛି।
ଆଚ୍ଛା ଆଛ।
ଉଁ ଆଉ ଇଏ ଜହ୍ନି ଭଲ ମୁ କ ସେଟା ଭଲ ଜହ୍ନି ଭଲ ଫଳୁଛି।
ହୁଁ।
ବା ବା ହଁ ଜହ୍ନି ଭଲ ଫଳୁଛି ବାଇଗଣ ଭଲ ଫଳୁଛି। ସବୁ ଜିନିଷ ପଳୁଛି ଏଇ ବିକ୍ରି ହଉଛି ଏମିତି ଅଢେଇଶହ ଲେଖାଏଁ ବିକ୍ରି ଅଢେଇଶ ଅଧାକିଲେ ଏମିତି କ୍ରି ହଉଛି ଆଉ ଯାହା ଅବଶିଷ୍ଟାଶଂ ବଳୁଛି ଆମେ ସବୁ ଖାଉଛୁ ଆଉ।
କହିବି।
ଏୟା ହଉଚି ଆଉ
ମୁ କହିଲି ଏବେ ଡ଼େଲି ପଚାଶ ଟଙ୍କା ହଉଛି ନା କଣ?
ନାହିଁ ଏତେ ନାହିଁ ଡେଲି ଉଁ ଦଶ କୋଡ଼ିଏ ଟା ବାହାରୁଛି ଆଉ।
ହୁଁ ହୁଁ।
ଏ ସେ ଡେଲି ତଥାପି ଏଁ କୋଡିଏ ତିରିଶ ଟଆଁ ହଉନି ଆଉ କଣ।
ହ ହ
ଅଁ ନିଜର ଗୁଜୁରାଣ ମେଣ୍ଟୁଛି।
ଏଇ ସଉଦା ପତ୍ର ଟିକେ ଆସୁଛି ସେଇଥିରେ ଆଉ ସେଇଥିରେ ତ ଆମେ ଉଁ ମାନେ ଉଁ। ଏମିତି ଚାଷ ବାସ ଆମେ ତ ଚାଷୀ ଲୁକ ନା। ଚାଷ ବାସ କରିକି ଚଳୁଛୁ, ଆଉ କଣ କରିବୁ?
ହୁଁ
ଆଉ କୁହ ତମ କଥା କଣ?
ନା ଆମର ଆଉ ଏମିତି କେମତି ଆମେ ବି ସେଇଆ ଆମେ କଉ ଆଉ ଇଏ କି।
ହ୍ୟାଲୋ ମୁଁ ରହୁଛି।
ହଁ।